ହ୍ୟାଲୋ ହ ହଁ ଶୁ ହଁ ହଁ
ହଁ କଣ କରୁଥିଲ କି ଏବେ?
ଏ ପାଣି ଟିକେ ରଖୁଥିଲି ଆଉ ବୋତଲରେ
ଓହୋ ପାଣି ରଖୁଥିଲ ମାନେ ମାନେ ଯୋଉ କଣ ମାନେ ଆକ୍ୱ ଗାର୍ଡ ରୁ
ହଁ ହଁ ହଁ
ଓହୋ ଆଛ୍ଛା ଆଉ ଆଜି କଣ ଖାଇଲ?
ଖାଇଥିଲି ଦ୍ୱିପହ ରେ ସାଧା ଉପରେ ଖାଇଥିଲୁ ଆଉ ଏବେ ଟିକେ ଗୁପଚୁପ୍ ଖାଇ ଦେଇକି ପଳେଇ ଆସିଲୁ। ସେ ଘର ସାମ୍ନା କୁ ଆସିଥିଲା ତ ଘର ସାମ୍ନା ସେଇଥିପାଇଁ ଖାଇ ଦେଇଚ
ଆଚ୍ଛା ଆଚ୍ଛା ଏବେ ତ ଆପଣଙ୍କ ପୂଜା ହବନି ସନ୍ଧ୍ୟା ପୂଜା
ନା ସନ୍ଧ୍ୟା ପୂଜା ହେଇନି ହବ
ଓହୋ ଆଚ୍ଛା ଆଚ୍ଛା ହଁ ସେ ନା ଆପଣ କହିଥିଲେ ନା ରଜ ପରେ ହବ
ହଁ ହଁ ହଁ ହଁ ହଁ ହ ପୂଜା ହେଲେଣି
ଅହ ଆଚ୍ଛା ଆଉ ଏବେ କଣ ସବୁ ଚାର ମାନେ କଣ କରିବେ ଦିନ ସବୁ ରୁଟିନ୍ କଣ ଡେଲି?
ଡ଼େଲି ରୁଟିିନ୍ ଘରେ ସେମିତି ଡେଲି ହାଉସ୍ ୱାଇଫ୍ ମାନେ ଯାହା କରନ୍ତି। ସେଇୟା ଆଉ
ଓହୋ ଆଚ୍ଛା ଆଚ୍ଛା ନାଇଁ ମୁଁ ଏବେ ଯାଇଥିର୍ଲି ଗାଡି ଚଲେଇବାକୁ ତ ଟିକେ ମୁଁ କହିଲି ଫେରିଲି କାଲି ଟିକେ ମୁଁ ବ ରହିଯାଇଥିଲି ସେଇଲାଗି ଆଉ କଲ କରିପାରିଲିନି
ଆଛା ଆଉ ଏବେ ଏ ତ ସେଇଟା ହେଇଛୁ ନା ଖାପ୍ ଖାଇ ଚଳିବାରେ ମାନେ ଟିକେ ମ୍ୟାନେଜ କରିବାକୁ ପଡୁଛି ଆଉ
ଓହୋ ହଁ ମେହନତ୍ କଲେ ତ ସବୁ ଠିକ୍ ହେଇଯିବ ଯେ, ହଁ
ତାଙ୍କର
ନାଁ ନାଁ ମୁଁ କହୁଥିଲି କି ଯୋଉ କଣ ଏବେ ସବୁ ଆପଣଙ୍କ ମାନେ ମ୍ୟାରେଜ ହେଇ ସାରିଲାଣି?
ହଁ ଏବେ ଦି ତିନି ଚାରି ମାସ ହବ।
ଓହୋ ଆ୍ଛା ଏତ ମାନେ ନୂଆ ବାହା ହେଇଛନ୍ତି ନାଇଁ।
ହଁ।
ସେ ମାନେ ଆମ ମାମୁଁ ଘରେ ବି ଜଣଙ୍କ ମ୍ୟାରେଜ ହେଇଚି ତ ମୋ ମାଉସୀଙ୍କ ସେ ବି ନୂଆ ବାହା ହେଇଛନ୍ତି ତିନି ଚାରି ମାସ ଧରି।
ହଁ ଆଗରୁ ଝିଅ ହେଇକି ଥିବା ମଜା ତ ଇଚ୍ଛା ମନ ଇଚ୍ଛା ବିନ୍ଦାସରେ ଯାହା କିଛି ଗଟେ ଆମେ କରିନଥିଲେ। ଇଚ୍ଛା ହେଲେ କରୁଥିଲେ ଇଚ୍ଛା ନହେଲେ କରୁନଥିଲେ। ତ ଏବେ ତ ରୁଟିନ୍ ରୁଟିନ୍ ବାଇ ରୁଟିନ୍ କରିବାକୁ ପଡିବ।
ହଁ ହଁ ରୁଟିନ୍ ହଁ ଠିକ୍ ଠିକ୍ ସାତ ବା ହେଲା ପରେ ଥିବେ ଆପଣ କଣ ଜଏଣ୍ଟ ଫ୍ୟାମିଲି?
ନାଇଁ ନାଇଁ ପୁରା ଶଟ ଫା
ଓହୋ ଜଏଣ୍ଟ ଫ୍ୟାମିଲି ହେଲେ ଟିକେ ଅଧିକା ରୋଷେଇବା ସ।
ଅଧିକା ହଁ।
ସବୁ ମିଳିମିଶିକି ମାନେ ଜଏଣ୍ଟ ଫାମିଲିରେ ଅଧିକା ରୋଷେଇବାସ କି ରୋଷେଇବା ବାଷ କରିଦଥିଲା କି ଠାକୁର ପୂଜା କରିଦେଲା। କିଏ ଘର ଦ୍ୱାର ସଫାସୁଫି କରିଲେ ସେ ବି ଗୋଟେ ସୁବିଧା ନା।
କରିନେଲେ ଜଣା ପଡିବନି।
ହଁ ଆଉ ଏକୁଟିଆ ହେଲେ କଣ ସବୁ କାମ ଏକୁଟିଆ କରିବାକୁ
ଆଉୁ ବ କି କରିବାକୁ ପଡିବ। ଖାଲି ଏତିକି ଫରକ ରୋଷେଇ ଟା ଟିକେ ମାନେ ନିଜେ ସବୁ କରିବାକୁ ପଡୁଛି ଆଉ ଆଉ ଜଏଣ୍ଟ ରେ କଣ ମିଳିମିଶି କରିନ ନିଅନ୍ତି।
ହଁ। ଏକ ଜଏଣ୍ଟରେ ଆଇଟମ୍ ମାନେ ବେଶୀ କରିହବନି ଏତେ ଲୋକଙ୍କ ପାଇଁ ଯାହା ମାନେ କମନ୍ କରିବାକୁ ପଡିବ ସମ ସେଇ ଖାଇବାକୁ ପଡିବ ନା ସେଇଆ ଜଏଣ୍ଟରେ ଆଉ ଛୋଟରେ କଣ ମାନେ ତମର ଯାହା ଇଚ୍ଛା ତମେ ସେଆ ଖାଇପାରିବ ମାନେଏ କରି।
ହୁଁ।
ଯିଏ ଯାହା ଇଛା ଅଳ୍ପରେ ଅଳ୍ପରେ କରିକି ଖାଇଦବ।
ହେଦବା
ହଁ ଆମର ଥିଲା ନାଁ ଆମର ଜଏଣ୍ଟ ମୋଷ୍ଟ ଅଫ ଦ ଟାଇମ୍ ଡାଲମା ହି ହୁଏ। ଡାଲମା ସନ୍ତୁଳା। ଦିଟା ମାସ୍ ଉପରେ କହୁନ?
ଲ ନାଇଁ ଆମେ ସିନା ଆମର ଇଚ୍ଛା ନାହିଁ ଏଇ ସବୁ ଖାଇବାର। କିନ୍ତୁ ଆମେ ଏବେ ଆମ ତ ଆମେ ଡାଇଯେସନ ଟିକେ ଭଲସେ ହେଇପାରୁଛୁ ବୋଲି। ସବୁ ପ୍ରକାର ଭେରାଇଟି ଆମେ ଖାଇଦେଇପାରୁ। କିନ୍ତୁ କିଛି ବର୍ଷ ପରେ ପୁଣି ଆମକୁ ସେଇ ଅଖାଦ୍ୟକୁ ଖାଇବାକୁ ପଡୁ ପୁ ତେଣୁକର ଏବେଡୁ କାହିଁକିାଇ ନ ରହିବା
ହ ହଁ ଠିକ୍ ଠିକ୍ ନା ଡାଇଜେସ ଏବେ ତ ଡାଇଜେସନ ଭଲ ଅଛି ୟଙ୍ଗ ଅଛନ୍ତି ବୋଲି ମାନେ
ହଁ ତ ଆଗେ କଣ ଏବେ ବୟସ ହେଇ ସାରିଲା ପରେ ଉ ମାନେ ପଚାଷ ସାଠିଏ ଏମିତି ହେଇଗଲା ପରେ ଜାଣିବ ଦେହପାଅ କଣ ହଉଛି ବୋଲି ଆମେ ଜାଣୁଛେ। କିନ୍ତୁ ଏବେ ତ ଆଉ ବୟସ ଦେହ ଖରାପରେ ବୟସ ଦେଖାଯାଉନି।
ହଁ ଦେହ ଖରାପ ଏବେ ତ ଛୋଟ ଛୁଆଙ୍କୁ ବି ହାର୍ଟ ଆଟାକ୍ ହଉଛି ସେମିତି କହିବାକୁ ଗଲେ।
ହଁ ହୁଁ ହୁଁ ବୟସ ପୁରା ଦେହ ଖରାପ ରେ ବୟସ ମାନେନି। ବୟସ ଆଉ ମାନୁଚି କି?
ନାଇଁ। ଏବେ ଯୋଉ ବାହାରେ ଯୋଉ ଫାଷ୍ଟ ଫୁଡ ଫଷ୍ଟ ଫୁଡ୍ ଖାଇକି ସବୁ ପୁରା ମାନେ ହେଇଗଲେଣି ହଁ। ସବୁ ରୋଗୀ ହେଇଗଲେଣି ଫାଷ୍ଟ ଫୁଡ ଫାଷ୍ଟ ଫୁଡ ଖାଇକି। ଘରେ ଆଉ ସେ ଡାଲମା ସନ୍ତୁଳା କିଏ ଖାଉନାହାନ୍ତି ସବୁ ଫାଷ୍ଟ ଫୁଡ ଖାଇଦଉଛନ୍ତି ସେଇ ଲାଗି।
ହଁ ସେ ଘରେ ଘର ଖାଦ୍ୟ ଖାଇଲେ ବି ସାଧା ଉପରେ ଖାଇ ହଉନି। ଯାହେଲେ ଟ ମସଲା ଆଇଟମ ଟିକେ ହେଲେ ଜାଣି ଖାଇ ହେଇ ପାରୁଚି।
ଓହୋ ନାଇଁ ମୁଁ ଖା ମୁଁ ଭେଜିଟେରିଆନ ନା ତ ମୁଁ ସାଧା ହିଁ ଖାଏ ସବୁବେଳେ।
ବାହାରେ ରହିକି ବହୁତ ବଢିଆ ନାଇଁ ଆମେ ଉଭୟ।
ଆଚ୍ଛା ମାନେ ନନଭେଜ ବି ଖାଆନ୍ତି?
ହୁଁ।
ନନଭେଜ କଣ ଭଲ ଲାଗେ ଆପଣଙ୍କୁ?
ମତେ ଟିକେ ଫିସ୍ ଭଲ ଲାଗେ।
ଆଚ୍ଛା ମାଛ ମାନେ ମାଛ କେମିତିଆ ମାନେ ତରକାରୀ?
ବଡ ବଡ ବଡ ଉପରେ ଆଉ ସେମିତି ଖାଏ ନାଇ ତ ବେଶୀ ଖାଏନି ମୋର ତ ଗୋଟାଏ ପିସ୍ କାଫି। ମୁଁ ବେଶି ଭଲ ପାଏନି ଆଇଁଷ ଖାଇବାକୁ।
ସେମିତି ତ ଅଧା ଦିନ ମଙ୍ଗଳବାର ସୋମବାର ସୋ
ପାର ମଙ୍ଗଳବାର ଏସବୁ ବନ୍ଦ। ତାପରେ ଗୁରୁବାର ଶନିବାର ଏସବୁ ବି ବ
ତିନ ଦିନ ବୁଧବାର ବୁଧବାର ଶୁକ୍ରବାର ରବିବାର
ହଁ ଯେ ସଣ୍ଡେ ବାରଟା ଛାଡିନି ଆଗକୁ ଦେଖିବା ହୁଏ ଯଦି ଛାଡିଦେବି।
କାଇଁକି ସଣ୍ଡେ ବାର ଛାଡିଦେବେ?
ହଁ ସଣ୍ଡେ ଟା ମାନେ ଶ୍ରେଷ୍ଠ ବାର ସବୁଠୁ ଶ୍ରେଷ୍ଠା ବାର ସଣ୍ଡେ ଯେହ
ରବି ରବିଙ୍କ ବାର। ସୂର୍ଯ୍ୟଙ୍କର ହଁ ସେଇ ତ ଆମ ଘରେ ଅଧେ ଜଣ ଖାଆନ୍ତିନି। ମାନେ ଆମ ଘର ଆଇଁଷ ଖାଆନ୍ତି ଆମ ଘରେ ଆଇଁଷ ଖାଆନ୍ତି କିନ୍ତୁ ମୁଁ ଖାଏନି ଆଇଁଷ ମୁଁ ଛାଡି ଦେଇଚି। ଦିବର୍ଷ ହେଲାଣି ଛାଡି ଦେଇଚି ଆଇଁଷ।
କିଛି ପୂଜା ପାଠ ଦେଖିଥେବି।
ନା ନା ଦୀଖିତ ନୁହଁ ଏମିତି ଖାଇବାକୁ ଇଚ୍ଛା ହେଲାନି ସେଇଲାଗି ଛାଡିଦେଲି।
ଆଚ୍ଛା
ମାନେ ନିଜ ସ୍ୱ ଇଚ୍ଛାରୁ ଦିଖିତ କିଛି ନୁଁହ।
ଭଲ କରିଛନ୍ତି ଭଲ କରିଛନ୍ତି ମୁଁ ତ ଯେତିକି ଛାଡିଆକୁ ଚାହୁଁଛି ସେ ଆଗକୁ ମୁଁ ଛାଡି ଦେଇ ପାରେ ମତେ ଲାଗୁଛି ଆ ମୁଁ ନିଶ୍ଚୟ ଛାଡି ଦେଇ ପାରିବି।
ହଁ ମାନେ ଆଗ ମାନ ନା ଆମ ଘରେ ଖାଆନ୍ତି। ଆମ ଘରେ ରୋଷେଇବାସ ବି ହୁଏ କୁଣିଆ ମଇତ୍ର ଆସିଲେ କିନ୍ତୁ ମୁଁ ଆଉ ମୋ ମାମା ଖାଆନ୍ତିନି ଆଉ ସମସ୍ତେ ଖାଆନ୍ତି।
ଆସ ଆକୁ ସେ।
ସେ କରା କରି ପାଇଁ। ହୁଁ।
ଫ୍ୟୁଚରରେ ପୁଣି କଉଠି କଲେଜ ପୁଣି। ହ୍ନୁ ହ୍ନୁ। କହିଲି ଫିୟୁଚରରେ କରିକି ଫାମିଲିକୁ।
ଆଜ୍ଞା। ଶୁଭୁନି ଆପଣ କଣ କହୁଛନ୍ତି। ହଁ।
କରିକି ଦେଖା।
ଦେଖଆ ଏତେ ପିଉଛି। ମତେ ତ ରୋଷେଇ। ରୋଷେଇ ଆସେନି। ମତେ ରୋଷେଇର ର ବି ଆସେନି।
ନାଇଁ ନାଇଁ ମୁଁ ବର୍ତ୍ତମାନ କଥା କହୁନି ଫିୟୁଚର କଥା କହିଲି।
ଫିୟୁଚରରେ ଦେଖିବା କଣ ହଉଛି ସେଇୟା।
ଏମିତି ମଜାାଗରେ କହିଦେଲି ଆଉ।
ହଁ ହଁ ଠିକ ଠିକ ନାଇଁ ନାଇଁ ଫ୍ୟୁଚର କଥା ତ କହିହବନି ଫ୍ୟଚରରେ ଫୁଣି। ପାଠ ସାଠ ପଢିକି ଚାକିରି। ଚାକିରି କଲାବେଳକୁ ଟାଇମ ହବନି ରୋଷେଇ କରିବାକୁ।
ହଁ ନିଜେତ ଚାକିରିୀ କଲାବେଳେ ସୁଧା ଲେଡିଜ ମାନଙ୍କ କାମ। ତ ସେଇ ରୋଷେଇ ଆଉ। ଯାହେଲେ ବି ନିଜ ପାଇଁ ତ କରିବା।
ହୁଁ ନିଜକୁ ଆଟଲିଷ୍ଟି ଆସିବା କଥା ରୋଷେଇ ନହେଲେ ହଇରାଣ ଖାଇବା ପିଇବାକୁ।
ନିଶ୍ଚୟ ପୂଜା। ହୁଁ ଆଉ ବାହାର ଖାଦ୍ୟ କେତେ ଖାଇବ।
ହଁ ବାହାର ଖାଦ୍ୟ ତ ଖାଇ ହବନି। ସେଦିନ। ଦେହ ଖରାପ ହବ। ସେଇଆ ମତେ ତ ଆସେନି। ହଁ କାଇ। ହୁଁ ହ୍ନୁ ହଁ। ନାଇଁ ମତେ ଆସେ। ଏମିତି ଛୋଟ ମୋଟ ଜିନିଷ କରି ଆସେ ଯେ। କିନ୍ତୁ ମା ସହିତ ମୁଁ ରୋଷେଇ କରିପାରେନି।
ପଢା ପଢୁଛନ୍ତି କରୁଛନ୍ତି କାଇଁ ବ୍ୟସ୍ତ ହଉଛନ୍ତି କରିବେ ତ ଧୀରେ ଧୀରେ ଆଉ। ଆମେ କଣ ସେମତି ଆମେ ପଢିଲା ଟାଇମରେ ଆମେ କଣ ଶିଖିଥିଲୁ କିଛି ବି ଶିଖିିନଥିଲୁ। ଆମର ଗ୍ରାଜୁଏସନ ସଇଲା ଘରେ ରହିଗଲି। କିଛି ବର୍ଷ ଯୋଉ।
ହଁ ହଁ।
ନହେଲେ ପଢା ଟାଇମରେ ତ ବିଲକୁଲ କିଛି ବି। ବାସ ଖାଲି ସକାଳୁ ଉଠିଲି ଚା। ଚା କରିକି ଟିକେ ଦବା ସେତିକି କାମ କରାହବ ଟିକେ ହଁ ଘର ଟିକେ ଓଳେଇ ଦବା କି। ଏଇ ଘର ହାଲକା ଫୁଲକା କାମ ଆଉ। ଧୀରେ ଧୀରେ ସବୁ ଶିଖିବାକୁ ପଡିଲା ଆଉ।
ହଉ ନାଇଁ ମତେ ବି ସେଇ ହାଲକା ହାଲକା ମାନେ ଚା। ଏମିତି କରିଆସେ। ଆଉ ମାନେ ରୁଟି। ରୁଟି କରିଦେବି ମୁ ଆଉ କିଛି ଭଜା।
ଶିକାସିକି ହେଇଗଲି ଆଉ ମାନେ ଶିଖିଗଲି ଆଉ।
ଆଚ୍ଛା ଆଚ୍ଛା। ହଁ ସେ ପାଠପଢା ଟାଇରେ ଟାଇମ ହୁଏନି ନା ଶଖିବାକୁ। ହଁ।
ନାଇଁମ ଆମ କଣ ହେଟି କୋଚିଂ ନଉଥିଲୁ ନା କଣ ମୁଁ କୋଚିଂ କୋଚିଂ ନେଇନି।
ଆଛା ଆଛା ଆଛା। ନାଇଁ ମୁଁ ବି କୋଚି ନଉନି ଯେ ମୋର ସେମିତି ଖାଲି କଲେଜ।
ହ୍ନୁ ହ୍ନୁ। ସାଙ୍ଗ ସାଥି ବୁଲାବୁଲିିରେ ଟାଇମ ଯାଏ ଭାରି ଆଉ। ସେଟା ଆମ ଟାଇମ୍ ବେଳେ କର।
ହୁଁ ହୁଁ ହୁଁ ହ ବୁଲାବୁଲି ତ ଏଆ ପରେ।
ଦେବୋଡ ମ୍ୟାରେଜ ପ୍ରପୋଜାଲ ଆସି ନା ସେ ବଡ ଧୀରେ ଧୀରେ ସବୁ କିଛି ରେ ମାଇଣ୍ଡ ଦବାକୁ ପଡିଲା ନହେଲେ ପୁଣି କିଛି ଇଏ ନା ଆଉ ଧୀରେ ଧୀରେ ଶିଖିଯିବେ ହେଟୁ ଶିଖିଗଲେ।
ଓ ସେ ଧୀରେ ଧୀରେ ସବୁ ଶିଖିକି ଶିଖି ଯାଆନ୍ତି ଯେ ଧୀରେ ଧୀରେ ସମସ୍ତ ସବୁଥିରେ ଛୋଟ ଛୋଟ ଜିନିଷ ଶିଖି ଶିଖି ଶିଖିଯିବାେ ଧୀରେ ଧୀରେ ଧୀରେ ହେଥିରେ।
ଓ ହୋ କିନ୍ତୁ ହାଉସ୍ ୱାଇଫ ହେଇ ହେଇଗଲେ କଣ ଡେଲି ରୁଟରେ ସେଇ ଗୋଟାଏ କାମ ଡେଲି ଡେଲି ହେରା ମତେ ଏତିକି ବିରକ୍ତ ଲାଗେ।
ହଁ ବୁଝୁଛି ବୁଝୁ ବେଳେ ବଳେ ବୁଲିବାକୁ ବାହାରକୁ ପଳେଇବେ ଟିକେ ଟିକେ ମାଇଣ୍ଡ ଫ୍ରେଶ ହେଇଯିବ।
ଯାଉଛି ଯାଉଛି ଆମେ ମାର୍କେଟ ଉପରେ ଆମେ ଅଛୁନା। ତ ଯାଇ ଯାଉଛି ଯାଉଛି। ହଉ ହଉ।
ହଉ ମୁଁ ରହିଲି।
ହଉ ଆସୁଛି।